ହଁ କଣ କରୁଥିଲ?
ଏଇ ବସିଥିଲି- ତମେ କଣ କରୁଚ ସାଙ୍ଗ?
ମୁଁ ଏଇଠି ରୋଷେଇ କରିଥିଲି।
ରୋଷେଇ କରୁଥିଲ?
ହଁ।
ହଁ -ହଁ ଭଲ କଣ ରୋଷେଇ କରୁଥିଲ?
ଆଳୁ ତରକାରୀ।
ଓ ରୋଷେଇ କରିସରିଲାଣି?
ହଁ ଭାତ ସକାଳୁ ହେଇଯାଇଚି।
ହଉ ସାଙ୍ଗ ପିକନିକ୍ ଯିବା ପାଇଁ ଫୋନ୍ କରିଥିଲି।
ହଁ ଯିବା ଆଉ କେବେ ପ୍ଲାନିଂ ରଖୁଚ?
ହଁ ଯିବା ଏଇ ଶୀତ ଋତୁରେ ଯିବା ଆଉ। ଆସୁଚି ଯଉ ଶୀତ ଋତୁରେ ଯିବା ଆଉ କେମିତି କଣ ଯିବା ସେଇ ବିଷୟରେ ଟିକେ କଥା ହେବା ଆଗୁରୁ ତ ବହୁତ୍ ଯାଇଚନ୍ତି। ଆଉ- ଆଉ ଟିକେ କଥା ହେଇଗଲେ ସବୁଠୁ ଭଲ ହବ ଆଉ। ନାଇଁ କି ସାଙ୍ଗ?
ହୁଁ- ହୁଁ।
ଆଉ କେମିତି କଣ୍ କରିବା ସେ ବିଷୟରେ କଥା ହବା। ଆଉ ପିକନିକ୍ ତ ହଉଚି ଆଉ ଏକ ଆନନ୍ଦମୟ ମୁଁ ଲା- ଇଏ ମଣିଷ ଜୀବନ ର ଆଉ ପିକନିକ୍ ଯଉମାନେ ଯାଉଚନ୍ତି ସେମାନଙ୍କୁ ଜଣାଥିବ। କେତେ ଖୁସି ଲାଗେ ସବୁ।
ହୁଁ। ଆଗରୁ ତମେ ପିକନିକ୍ ଯାଇଛ ନା ଯାଇନ?
ହଁ ମୁଁ ଆଗୁରୁ ଯାଇଚି ପିକନିକ୍ ଯାଇଚି।
ଉଁ- ହୁଁ କେମିତି କଣ ବୁଲାବୁଲି କର?
ଆମେ ଯାଉ ମୋ ସାଙ୍ଗ ମାନେ ସବୁ ସମସ୍ତେ ମିଶିକି ଯାଉ। ବସ୍ ହଉ ଲି- କାର୍ ହଉ ସମସ୍ତେ ଯିବୁ। ବସ କାର୍ ରେ ଯି ତ ନାଚ ମଜା ଏମିତି କରିବୁ ଯାହାଫଳରେ କି ଯିବା ସମୟଟା କିଛି ଜଣା ପଡିବନି ଯାତ୍ରା ସମୟଟା। କେମିତି କଟିଗଲା ଜଣା ପଡିବନି। ଆଉ ହେଲା ସେ ଜାଗାରେ ପହଞ୍ଚିକି ଯାଇକି ବହୁତୁ ଆଗେରେ ଦେଖିବୁ। ସେ ଜାଗାର ସୌନ୍ଦର୍ଯ୍ୟକୁ ଲାଭ ଉଠେଇବୁ ଦେଖିକି। ତାପରେ ସମସ୍ତେ ରୋଷେଇରେ କାର୍ଯ୍ୟ କରିବୁ ରୋଷେଇ କରିବୁ। କିଏ ପରିବା ଫରିବା କାଟିଦେବେ କିଏ ପାଣି ଆଣିଦେବେ କିଏ ରୋଷେଇରେ ସାହାଯ୍ୟ କରିଦେବେ ଏମିତି କରୁ ଆଉ। ଆଉ ବହୁତ ଖୁସି ଲାଗେ ଆଉ। ଆଉ କିଛି ଖେଳ ଜିନିଷ ବି ନେଇଥାଉ ଯେମିତି କି ତାସ୍ ବଲ୍। କ୍ରିକେଟ ଖେଳିବା ପାଇଁ କି ବଲ୍ ଖେଳିବା ପାଇଁ ଏସବୁ ନେଇଥାଉ ବହୁତ୍ ଖୁସି ଲାଗେ ଆଉ। ଆଉ ଯିବା ପୂର୍ବରୁ ପିକ୍ନିକ୍‌ ଯିବା ପୂର୍ବରୁ ଅ ଗୋଟେ ସପ୍ତାହ ପୂର୍ବରୁ ସମସ୍ତେ ଏଂ କେତ୍‌ କେମିତି କଣ ଯିବା କୋଉ ଗାଡି ଠିକ୍ କରିବା ଆଉ କେତେ ଚାନ୍ଦା ଅଂ କରିଲେ ହବ। ସମସ୍ତଙ୍କୁ ଉ ସୁବିଧାରେ କେମିତି କଣ ହବ ସେ ବିଷୟରେ ଆଲୋଚନା କରିକି କରିଥାଉ। ମିଶି ଯାଇଥିବ ଆଉ ପୁନେ ସାଙ୍ଗ କେମିତି ଆଗରୁ କେବେ ପିକ୍ ନିକ୍ ଯାଇଥିବ।
ହଁ ହଁ ଯାଇଥିଲି ଆ ଯୋଉ ମୋ ସିନିୟର ମାନେ ବଡ ଛୁଆଙ୍କ ସହିତ ଯାଇଥିଲି ଆଉ। ସେତେବେଳେ ମୋର ଏଜ୍‌ ହେଇନଥିଲା କିନ୍ତୁ ବଡ ପିଲାମାନେ ଯାଆନ୍ତି। ଆମ ସାର୍ ମାନେ ତାଙ୍କ ସହିତ ମତେ ଟିକେ ମିଶେଇକି ନେଇ ଯାଇଥିଲେ ଆଉ।
ହଁ ସାଙ୍ଗ କେମିତି କଣ ଆନନ୍ଦ ନେଇଥିଲ ପିକନିକ ର। ସେ ଜାଗାର ଆଉ କେମିତି କଣ ରୋଷେଇ ଖାଦ୍ୟ ଖେଳ ନାଚ ଗୀତ ସେ ସବୁ ଟିକେ କୁହ।
ବାପା ଯେହେତୁ ମୋ ବାପା ଟିଚର ଥିଲେ। ତ ମୁଁ ଛୋଟ ଥିଲି କିନ୍ତୁ ମୋ ଏଜି ହିଁ ନଥିଲା ଯିବା ପାଇଁ ସବୁ ଅଷ୍ଟମ କ୍ଲାସ ପିଲାମାନେ ଯାଇଥିଲେ। ହେଇଥି ଯୋଗୁ ବା ବାପା ଗଲେ ତାପରେ ସାର୍ ମାନେ ଗଲେ ବାପା ଗଲେ ତାର ମତେ ନେଇଗଲେ ସେଥିଯୋଗୁ। ବଡ ଛୁଆ ମୁଁ କଥା ହେଇ ପାରୁନଥାଏ ଖାଲି ବାପାଙ୍କ ସହିତ ଯାହା କଥା ହଉଥିଲି ଆଉ ଆଉ ବଡ ଯାହା ସବୁ ଦେଖିଲି। ଆଉ ତାର ଭୋଜି କରିଥିଲେ ସବୁ ରୋଷେଇଆ ବି ଯାଇଥିଲେ ସେମାନେ ଭୋଜି କରିଦେଇଥିଲେ ଆଗରୁ ତାରେ ଆମ ପିଲା କିଛି କଷ୍ଟ କରିନଥିଲେ ଖାଲି ଯାଇକି ଖାଇକି ଏନଜୟ କରିକି ବୁଲିକି ଗୀତ ବି ବଜେଇକି ନାଚିଲୁ ତାପରେ ଆସିଲୁ ଆଉ
ହଁ।
ଆସିଲା ପୁଣି ଆସିଲା ବେଳେ ଆଉ ଗଲାବେଳେ ବସରେ ନାଚି ନାଚି ଯାଇଥିଲୁ। ଏମିତି ଏନଜୟ କରି କରିକା।
ହଁ ହଉ। ଆମେ ସାଙ୍ଗ ପିକୁକୁ ଯିବା ପାଇଁ କିଛି ଦିନ ପୂର୍ବରୁ ବହୁତ୍ ତୁ ଆଗରୁ ଯୋଜନା କରାଯାଉ ଯେ ଗୋଟେ ଭଲ ଜାଗାକୁ ବୁଲିବା ପାଇଁ ଯିବା। ଆଉ ଭଲସେ ରୋଷେଇ କରିବା ଭଲସେ ଖାଇବା। ମଜାମସ୍ତି କରି ଆସିବା ଆଉ ପିକ୍ ନିକ୍। ଯିବା ଦିନ ସକାଳୁ ସକାଳୁ। ହ ସକାଳୁ ସକାଳୁ ଗାଧେଇ ଫାଧେଇକି ସମସ୍ତେ ଗୋଟେ ଜାଗାରେ ଏକାଠି ହବା ଏକାଠି ହେଇକି। ସମସ୍ତଙ୍କ ବସରେ ବସିକି ଯେ ତ ହଉ କି କାରରେ ହଉ ବସିକି ଯିବା ଗୀତ ନାଚ ଏରେ ସମସ୍ତେ ଝୁମି ଝୁମି ଗଲେ ଆଉ ଜଣା ପଡିବ ବି ନାହିଁ। ଏଇଟା କଲେ ସେମିତି ବହୁତ ଭଲ ଲାଗେ ସ୍କୁଲ ତରଫରୁ ବି ବହୁତ ଥର ମୁଁ ଯାଇଛି ପିକନିକ ଯାଇଛି ସାର୍ ମାନଙ୍କ ସାଙ୍ଗରେ ଆଉ ମୋର ଯେତିକି ସବୁ ମୋ ଶ୍ରେଣୀ ର ସାଙ୍ଗ ଯେତିକି ବି ତାଙ୍କ ସାଙ୍ଗରେ ଯାଇ ଚି ବହୁତ ଖୁସି ଲାଗେ ସ୍କୁଲ ତରଫରରୁ ହ ସାଙ୍ଗରେ ସାର୍ ଥିବେ ଦିଦି ଥିବେ। ଆଉ କିଛି ଡର ନାହିଁ ତାଙ୍କ ସାଙ୍ଗରେ ଯିବୁ। ଆଉ ସକାଳୁ ମୋର ସାଙ୍ଗମାନେ ଯେତିକି ସବୁ ସ୍କୁଲ କୁ ପଳେଇବୁ ସ୍କୁଲ କୁ ଯାଇକି ସେଠି ସେ ଛିଡା ହେଇକି ଯାହା ଟିଫିିନ କରାହେଇଥିବ ଜଳଖିଆ ଖାଇକି। ତାପରେ ସାର୍ ମାନଙ୍କ ସହିତ ବସରେ ଯିବୁ
ବସରେ ଯାଇକି ସେ ଜାଗାକୁ ଯିବୁ ଯେତିକି ବାଟରେ ସବୁ ମନ୍ଦିର ହଉ। କି ଯେ କୌଣସି ସ୍ଥାନ ହଉ ସେ ବୁଲି ବୁଲି ଯିବୁ। ମାଙ୍କୁ ହଉ କି ଠାକୁରଙ୍କୁ ହଉ ଜୁଆରି ଜୁଆରିକି ଯିବୁ। ସମସ୍ତଙ୍କୁ ବହୁତୁ ଖୁସି ଲାଗେ।
ହଁ ସାଙ୍ଗହେଇକି ଯୁଆଡେ ଯିବୁ ଗୋଟେ ଭଲ ଲାଗେ ଆଉ
ହଁ
ଫ୍ୟାମିଲି ସହିତ ମଜା ଲାଗେ କିନ୍ତୁ ସାଙ୍ଗମାନଙ୍କ ସହିତ ଯୋଉ ମଜାଟା ସେଟା ଫ୍ୟାମିଲି ସହିତ ମିଳେନି।
ମିିଳେନି ହଁ। ଫ୍ୟାମିଲି ସହିତ ଗଲେ ଗୋଟେ ଘରୁଆ ଘରୁଆ ଲାଗେ। ତେଣୁ ସାଙ୍ଗ ମାନଙ୍କ ସହିତ ଗଲେ କିଛି ଦୁଷ୍ଟାମୀବି କରି ହୁଏ ଆଉ
ହୁଁ।
ହଉ ବୁଲାବୁଲି କରିବୁ ଏ ଘର ସାଙ୍ଗରେ ଗଲେ କଣ। ଘରେ ଜବତ କରିଦେବେ ଯେ ନା। ଏଠିକି ଯାଉନା ସେ ଏ ପାହାଡକୁ ଚଢନା। ଆଉ ସେଇ ଝରଣାକୁ ପାଖକୁ ଯାାଉନା ଏମିତି କରିଦେବେ କହିଦେବେ।
ଭଲ ପାଇଁ କୁହନ୍ତି କିନ୍ତୁ ସେଇଟା ଆମକୁ କରିବାକୁ ଇଚ୍ଛା ହୁଏ ବା।
ହଁ ପା। ଆଉ ତାପରେ ରୋଷେଇ ଫୋଷେଇ ଯେମିତି କରିବୁ। ଆଉ ରୋଷେଇ କରିକି ଖାଇ ଖୁଆ ସାରିକି ଆସିବା। ପୂର୍ବରୁ ସେ ଯୋଉଠି ରୋଷେଇ କରିଥିବୁ କି। ଖାଦ୍ୟ କରିଥିବୁ ସେଠି ଯେତିକି ସବୁ ଅଳିଆ ଆବର ର୍ଜନା ହେଇଥିବ ତାକୁ ପୁଣି ବି ସଫା କରିଦଉ। କାହିଁକି ନା ପରିବେଶ କୁ ଦୂଷିତ କରିବା ବି ଭଲ ନୁହଁ। ଏଇଆ ସ୍କୁଲ ରେ ଶିଖେଇଛନ୍ତି ଯାହା ସମସ୍ତେ। ଏତେ ସଫାସତୁରା କରିକି ପୁଣି ସେଇ ବସ ରେ ହଉ କି। ତା ବସିକି ପୁଣି ମଜାାମସ୍ତି ନାଚ ଗୀତ କରିକି ପୁଣି ଘରକୁ ଆସନ୍ତିୁ। ଆଉ। ଆମେ ସାଙ୍ଗ ଏଥର ଯେତେବେଳେ ଯିବା କିଛି ଦିନ ପୂର୍ବରୁ। ସେଇ ଯୋଜନା କରିଦବା କିଏ କେତେ କଣ ଚାନ୍ଦା ଦବ। ଆଉ ଗୋଟେ ଭଲ ଜାଗା ବାଛିବା ଭଲ ଜାଗା ବାଛିକି। ସବୁ ସାଙ୍ଗ ମାନଙ୍କୁ ଡକେଇକି। ଏକାଠି ହେଇକି ଭଲ ଜାଗାକୁ ଯିବା ଆଉ।
ହଁ। ତମେ ତମ ସାଙ୍ଗମାନାନଙ୍କୁ କେତେ ଜଣଙ୍କୁ କହିଥିବ ମୁଁ ବି ଏପଟେ ଆମ ସାଙ୍ଗମାନାନଙ୍କୁ କହିଦେଇଥିବି। ତାପରେ ଆସିବା ଆଉ।
ହଁ ସାଙ୍ଗ ଆଉ ପିକନିକ ତ ହଉଛି ମଣିଷ ଜୀବନର। ତ ଆନନ୍ଦମୟ। ପିକନିକ କେମିତି ସବୁ ଦିନ ପାଇଁ। ସ୍ମୃତିରେ ରହିଯାଏ ସେଇ ପିକନିକ ଯୋଉଠିିକି ବି ଯାଇଥାଉ।
ହଁ।
ହ।
ଯେତେ ଷ୍ଟ୍ରେସ ରେ ବି ଥିଲେ ଟିକେ ବୁଲି ଆସିଲେ ସାଙ୍ଗମାନାନଙ୍କ ସହ। ବୁଝି ବୁଝା କରିଦେଲେ ଟିକେ ଭଲ ଲାଗେ।
ହଁ। ଆଉ ବହୁତ ଖୁସି ଲାଗେ ପାହାଡ। ଆଉ ସବୁଜ। ଯେତିକି ସବୁ ସବୁଜ ଗଛ ସବୁ ଦେଖିଦେଲେ। ମନରେ ଏକ ଶାନ୍ତି ପଲୀ ଆସେ ଜଙ୍ଗଲ ପାହାଡ ଭିତରେ ଯାଇକି। ରେ ଦେଖିଲେ ବହୁତ ଶାନ୍ତି ଲାଗେ ଆଉ ସେଠାକାର। ବାତାବରଣ ପୁରା ଶାନ୍ତ ଥାଏ। ଆଉ ମନକୁ ବହୁତ ଆନନ୍ଦିତ କରିବ। ସେଥିପାଇଁ ମଝିରେ ମଝିରେ କୁଆଡେ ବୁଲିଯିବା ବହୁତ ଭଲ।
ହଁ।
ଆମ ସାଙ୍ଗ ତମ ତମେ ତ ବହୁତ ଜାଗା ବି ବୁଲିବା ପାଇଁ ଯାଇଥିବ। ସେମିତି କିଛି। ତମେ ବି କହିବ କୋଉ ଜାଗାକୁ ଆମେ ଯାଇପାରିବା। ବୁଲିବା ପାଇଁ ଭଲ ଜାଗା ତମ ଆଖିରେ ଯଦି କିଛି ଥିବ। ତମେ ବି କହିପାରିବ ଯେ ନା ସାଙ୍ଗ ଏଇଠି ମୁଁ ଯାଇଥିଲି ଏଇଠି ଭଲ ଜାଗା। ଠିକି ବହୁତ ବି ପିକନିକ ଆସନ୍ତି ତମେ ବି କହିଲେ ଆମେ ସମସ୍ତେ। ଏ ସେଠିକି ଯାଇପାରିବା। କି ଆଉ କୋଉ ସାଙ୍ଗକୁୁ ବି ପଚାରିକି ବୁଝିବା। ଯେ ସିଏ କିଛି ଜାଗା ବିଷୟରେ କହିବେ। ଦେଖିବା ସମସ୍ତେ ବାଛିବା କୋଉ ଜାଗାକୁ ଯିବା ବୁଲି ଆଉ।
ହଁ ତମେ ତମ ସାଙ୍ଗମାନଙ୍କୁ କହିଥିଅ ସେ ଯାହା ଭଲ ଜାଗା ଯେ ଦେଖିଥିବେ ମୁଁ କହିଥିବି। ସମସ୍ତେ ମିଶିକି ଗୋଟେ ମିଟିଂ କରିଦେଇକି ତାପରେ ସାଙ୍ଗ ହେଇକି ଯିବା ଆଉ।
ହଁ ସେଆ ହଉ। ଆଉ ସେ ଜାଗାରେ ପହଞ୍ଚିଲା ପରେ ଫାଷ୍ଟ କିଛି ତମ ସେ ଜାଗାର ସୌନ୍ଦର୍ଯ୍ୟକୁ ଭଲ ଭାବରେ ଦେଖିବା ଉପୋଭୋଗ କରିବା ତାପରେ କିଛି ସମୟ ପରେ ରୋଷେଇ କରିବା। ରୋଷେଇରେ ସମସ୍ତେ ମିଳିମିଶି କାମ କରିବା ପନି ପରିବା ଏ ପନିପରିବା କାଟି ଟି ଦେବ କିଏ ପାଣି ଆଣିଦବ। ତାପରେ ରୋଷେଇରେ ବି ସାହାଯ୍ୟ କରିବା ରୋଷେଇ ସରିଲା ପରେ। ତାପରେ କିଛି ଲୋକ ଗୁଟଳୋ ପୁଟୋଳ ଏମିତି କରିବେ ତାପରେ ସାଙ୍ଗ ହେଇକି ଖାଦ୍ୟ ପ୍ରୟୋଗ କରିକି କିଛି ସମୟ ବୁଲିବା। ଆଉ ଯାହା ଯେମିତି ନେଇଥିବା ଖେଳ ଜିନିଷ ବଲ୍ ହଉ କ୍ରିକେଟ ହଉ ତାଷ ହଉ ଏଗୁଡା ବି ଖେଳିବା।
ହଁ ରୁଟି କଲେ ଭଲ ହୁଅନ୍ତା।
ହଁ। ଏମିତି କରିବା କିଛି ସମୟ ବୁଲିବା ପାହାଡ ଉପରେ ଚଢିବା ଝରଣା ଦେଖିବା ଆଉ ପଶୁ ପକ୍ଷୀ ବି ତାଙ୍କ ପାଖକୁ ଯାଇିକି ବି ଦେଖି ହବ। ବହୁତ କିଛି କରିବା ତାପରେ ଶେଷରେ ଓ ସାରି ଏଇ ଯୋଉ ଯେତିକି ଅଳିଆ ଆବର୍ଜନା ଆମର ରୋଷେଇ ହଉ କି ଯୋଉଥିରେ ହଉ ବାହାରିବ ତାକୁ ସଫା କରିକି ପୁଣି ଫେରିଆସିବା।
ହଉ ଆଉ ହଉ ସାଙ୍ଗ ରଖୁଛି ଯିବି ହଷ୍ଟେଲ ଆଉ।
ହଁ ସାଙ୍ଗ ପଛରେ କଥା ହବା ଆଉ।
ହୁଁ।
ହଉ।